ହୁଁ କୁଅ କୁଅ ସୁଭିଲା।
ଆଜ୍ଞା, ଆଜ୍ଞା, ନମସ୍କାର।
ନମସ୍କାର କଣ କରୁଥିଲ?
ନାଇ ଏବେ ଖାଇକିନା ବସିଛି ଆଉ।
ଓହୋ। ଆଉ ଯୋଉ କଣ ଏଇତ ଆମର ରୋଷେଇ ଚାଲିଛି ଆଉ ଆମର ତ ଏବେ ଆରମ୍ଭ ହେଲା ରୋଷେଇ ତ।
କଣ ଏତେ ଡେରି?
ହଁ। ଆମର ଟିକେ ଡେରି ଆଉ।
ଆଜି ନା, ଆଜି ନା ପ୍ରତ୍ୟେକ ଦିନ? ଆପଣଙ୍କର ସବୁବେଳେ?
ପ୍ରତ୍ୟେକ ଦିନ ସବୁବେଳେ କାରଣ ଛୁଆମାନେ ସବୁ ପାଠ ପଢନ୍ତି। ତାଙ୍କ ପାଠ ପଢ଼ା ଟିକେ ଦେଖିକି ତାପରେ ରୋଷେଇ ପାଖ ଆସେ ଆଉ।
ଏବେ କଣ ପଢୁଛନ୍ତି ପିଲାମାନେ?
ହଁ ଛୁଆ ମାନେ ସବୁ ଜଣେ ନାଇନ କ୍ଲାସ ଜଣେ ୱନ୍ କ୍ଲାସ୍ ତ ସେମାନଙ୍କ ପାଠଟା ବି ଦେଖିବାକୁ ପଡ଼େ। ନ ଦେଖିଲେ ବି ତ ହବନି। ସବୁଦିନ ତ ସବୁଦିନ ନିତିଦିନିଆ ପାଠ ଏବେ ସ୍କୁଲ ଖୋଲିଗଲା ମାନେ ପୁରା ପାଠ ଆରମ୍ଭ ହୁଏ ଆଉ ଆଉ ସେଇଥିପାଇଁ ମୁଁ କହିଲି ଆଉ ନା ଆଉ ତାଙ୍କ ପା ଠ ଆଗେ ତାପରେ ଯାଇ ଯୋଉ କଥା। କାହିଁକି ଛୁଟି ଦିନ ମାନଙ୍କରେ ଏତେ ସମୟ ଇଏ କରେନି।
ଆଜ୍ଞା।
ଚଞ୍ଚଳ କରିଦଉ ଆଉ ଏଇଆ କଥା ଆଉ, ଆଉ ତମେ ଖାଇସାରିଲାଣି?
ଆଜ୍ଞା ଆଜ୍ଞା।
ଓହୋ, ଆଉ ତମେ କଣ ପାଠ ପଢୁଛ ନା କଣ?
ଆଜ୍ଞା ପାଠ ପଢୁଛି।
ଓ ହଅଁ। ଆଉ କଣ ଗ ଗ୍ରାଜୁଏସନ୍ କମ୍ପ୍ଲିଟ୍ ନା କଣ?
ନାଁ ନାଁ ମୋର ଏବେ ପ୍ଲସ୍ ଟୁ ସରିଛି।
ଆଚ୍ଛା ଆଚ୍ଛା ଆଚ୍ଛା କଣ ସାଇଁନ୍ସି ନେଇ ପଢ଼ୁଛ ନାଁ କଣ?
ହଁ ସାଇଁନ୍ସି ନେଇ ପଡ଼ୁଥିଲି ଏବେ ଆମ୍ ପ୍ଲସ୍ ଟୁ ସର୍ ଯସ୍ ଆଇଲା।
ଆଚ୍ଛ।
ଆପଣଙ୍ଗ୍ ଘର ଟା କୋଉଡ଼ି?
ଆମର ତ ଘର ଏଇ ଆମର ବାରିପଦାରେ।
ଓହୋ ମୁଁ ମୁ ତ ବିଜେବି କଲେଜେ କରୁଥିଲି ପ୍ଲସ୍ ଟୁ।
ଆଚ୍ଛା ଅ ହଁ ହଁ ହଁ।
ହୁଁ।
ଅ ହ ଯି ଯାହା ହଉ ଯାହା ହଉ ଛୁଆମାନେ ସବୁ ଆମର ତେ ଛୁଆ ପରିିକା ଆଉ ନାଇଁ କି? ଦା ହଉ। ଭଲ କିନି ପାଠ ପଢ଼ ଭଲ ମଣିଷ ସମେସ୍ତେ ହୁଅ। ମଥେ ତ ଭାରି ଭଲ୍ ଲାଗେ କାରଣ ଆ ତମ କଲେଜେ କଥା ଗଲ। ବୁନ୍ଲେ ଆମ କଲେଜ୍ ବେଳର କଥା ମନେ ପଡ଼ିବେ। ତବୁବେଳେ ଆମେ ଯେତବଳେ ସବୁ ପାଠ ପଢ଼ୁଥିଲୁ। ସେ ଏମିତି ସାଙ୍ଗ ମାନଙ୍କ ସହିତ ସାଇକଲ୍ ରେ ତିନି ଚାରି କିଲୋମିଟର। ଅଁ ସାଇକଲ୍ ଚଲେଇକି ଯୋଉ ଯାଉ। ତାହିଁଙ୍କି କଲେଜ୍ହ କଲେଜ୍ ଲାଇଫି ସିଏହୁପୁରା ଗୋଟା ଅଲ୍ଗା।
ଆଜ୍ଞା ଅଏଜ୍ଞା।
ଏଇ ଆଓ ଏଇକା। କଥା ଆମେ ବି ବୋହୁତୁ ମାନେ ପରିଶ୍ରମ ସେତବଳେ ଏବେ ତ ହେଲେ ଛୁଆଁଙ୍କୁ ଟିକେ ଟିକେ ସୁବିଧା ସବୁ ମିଳିଗଲେଣି। ସେତବଳେ ବି ଆମେ
ତ ବୋହୁଥୁ ସୁବିଧା ଆମୁଁ ମିଳିଛି ଆମେ ବିଜେପି କଲେଜେ ପଡ଼ୁଥିଲୁ।
ହୁଁ ହୁଁ ହୁଁ।
ଉଁନା ଆଉ ପୂର୍ବ ଇୟର୍। ପିଲାମାନଙ୍କ ପାଇଁ ତ ବହୁତ୍ ଥିଲା କଷ୍ଟ ଆମ ପାଇଁ ବି ସରକାର ଅଧିକ ସିଟ୍ ବଢ଼େଇ ଦେଇଛନ୍ତି। ହ ହ ଆଉ ନୂଆ କଲେଜ୍ ଆଡ୍ମିସନ୍ ପାଇଁ।
ଏବେ କଣ ସ୍କଲାରସିପ୍ ବ୍ୟବସ୍ଥା ଟା ସବୁଠାରେ ଅଧି। ହଁ ନାଇଁକି ଆଗରୁ ହଁ ଆଗରୁ କଣ ଏତେସ୍ କଲାର୍ସିପ୍ ବ୍ୟବସ୍ଥା ଟା ନଥିଲା। ଆମ ବେଳେ ଥିଲା ଯେ କିନ୍ତୁ ମାନେ ବୋହତୁ ନା ଚାନ୍ସେସ୍ ବୋହୁ ହାଇୟର ବୋହୁତ୍ ହାଇୟର ରିୟାଙ୍କ୍। କୁ ଗଲି ଯାଇଁକି ମିଳୁଥେଲା ନଏଲେ ଏବେ ଯେମିତି ପସ୍ ତୁରେ ମିଳୁଛି କ୍ଲାସ୍ ଟେନେରେ ମିଳୁଛି ତ ସେଇ ଜିନିଷଟା ନଥିଲା।
ଏଁ ଏବେ ଆମର୍ ସେତବଳେ ଆମେ ଯେତେବେଳେ ଇଏ ଖର୍ଚ ସେତେବେଳୁ ମେଟ୍ରିକ୍ ରେ ନ ଥିଲା କି ପ୍ଲସ୍ ଟୁ ରେ ନାଇଁ ଗ୍ରାଯୁଏସନ୍ ପରେ ମିଳିଛି। କିନ୍ତୁ ସେ ଯୋଉମାନେ ଆମର ଯୋଉ ଅଛନ୍ତି କଣ? ଅନଁ ଯୋଉ ଆମର ଇଏ ଜାତି। ସିଡ଼ୁଲ୍ କାଷ୍ଟର ସିଡ଼ୁଲ୍ ଟ୍ରାଇଭ ସେଇ ମମଙ୍କୁ ହିଁ କି ଭସ୍ ଷ୍ଟାଇଲ୍। ନ୍ ହିସାବରେ ମିଳେ ଆମେ ଯାହା ଦେଖୁ। ଆଉ ଜେନେରାଲ କାଷ୍ଟ ପିଲାଙ୍କ ପାଇଁ ତ କିଛି ନାହିଁ ଆଉ।
ହୁଁ।
ଯେତେ କାମ କଲେ ଯେତେ ପାଠପଢିଲେ ବି କିଛି ନାହିଁ।
ହୁଁ।
ନହେଲେ ଏମିତି ତ ଆମେ ସିଏ ଆମର ତ ସବୁ ସେମିତି ସବୁ ସରିଛି। ମାନେ ଏଇ ଲାଇଫ୍ କଲେଜ୍‌ ଲାଇଫ୍ ବି ଏମିତି ପ୍ରକାରରେ ଯାହା ବିି ହୋଉ ବହୁତ କଷ୍ଟ ପରିଶ୍ରମ କରିକି ସବୁ କରିଥିଲୁ ପଢି ଥିଲୁ ବୋଲି ଆଜି ସବୁ ଯାହା ହୋଉ ଭଲ ଭଲ ନିଜ ବି କିଛି ନହେଲେ ବି ନିଜେ ତ ନିଜ ଛୁଆଙ୍କୁ ତ ଆମେ ପଢେଇ ପାରୁଛୁ ନା ସେଇଟା ଯୋଉଟା କି ଆମ ପାଇଁ ହଁ। ଏବେ ଦେଖ ମାନେ ପୁଅ ବି ମୋର ଏତେ ବଡ ଅଛି। ତ ତାକୁ ବି ମୁଁ ଟ୍ୟୁସନ ବି ଏତେ ପ୍ରିଫର କରେନି ସେ ବି ସେମିତି ଘରେ ରହିକି ପାଠ ପଢା ହୁଏ ପରା। ତ ମତେ ବି ଟିଉସନ୍ ଏତେ ଭଲ ଲାଗିନି। ମୁଁ ବି ଯେତେବେଳେ ବି ନିଜେ ଏକୁଟିଏ ପାଠ ପଢୁଥିଲି ତ ମୁଁ ବି ସେମିତି କୋଉଠି ଟିଉସନ୍ ବି ଯାଏନି।
ହାଲୋ।
ମାନେ ଘରେ ନିଜେ ନୋଟ୍ସ୍‌ କରିବି। ନୋଟସ୍ ବାହାର କରିବି ଯେତେ ସମୟ ପାଏ ଲାଇବ୍ରେରୀ ରେ ସ୍ପେଣ୍ଡ କରେ। ତ ମତେ ସେଇ ଜିନିଷ ଟା ବି ଭଲ ଲାଗେ ମତେ ଟିଉ ମାନେ ଗୋଟେ ଏଁ ଜାଗାରୁ ମୋର ମାନେ ଗୋଟେ ଜାଗାରୁ ପାଠ ଟା କଣ। ସାର୍ ମାନେ ସେମାନେ ତାଙ୍କ ହିସାବ ରେ ପଢେଇ ଦେଇଯିବେ। କିନ୍ତୁ ମତେ ଦର କାର ଟିକେ ଅଧିକ ପାଠ।
ହଁ।
ମତେ ଟିକେ ଚେ ମୁଁ ତ ମତେ ଦରକାର କଣ? ନାଇଁ ବିଭିନ୍ନ ପ୍ରକାରର ବୁକ୍ସ୍ ଅଥର ମାନଙ୍କ ବୁକ୍ ଫଲୋ କରିବା। ସେତେବେଳେ ବି ଏବେ କଣ ବୁକ୍ସ୍ ସବୁ ଆଭେଲେବୁଲ୍ ଅଛି। ସେତେବେଳେ ମୋର ମନେ ଅ କିଛି ଆମର କିଛି ବି ବୁକ୍ସ୍ ନଥାଏ। ୟୁନିଭର୍ସ ସିଟିଯାହା କୁ ସିଲାବସ୍‌ ଦେଇଦେଲା ତ ଆମେ ଯାଇକି ହିଁ ଲାଇ ବ୍ରେରୀରେ ହିଁ ବସୁ। ମାନେ ଏମିତି ବସିବୁ ଲାଇବ୍ରେରୀରେ ତାପରେ ସିଏ ସବୁ ପ୍ରକାର ଅଥରଙ୍କ ବୁକ୍ ବାହାର କରିବୁ ସାର୍ ଏ ମେ ଏଚୋଡ଼ି ମାନେ କହିଦେବେ। କି ଆଉ ତମେ ଏଇ ଅଥର ଫଲୋ କର ଆମେ ସେମିତି ଖୋଜିଲୁ। ବୁକ୍ସ୍ ଖୋଜିଲୁ ବସିଲୁ ଲାଇବ୍ରେରୀରେ ଆଉ। ଆମେ ଯାହା ନୋଟସ୍ କରିକି ସବୁ ର ରଖିଥିବୁ ଆମ ତଳ ବ୍ୟାଚ ମାନେ ବି ସେ ସେ ସେଇ ନୋଟ୍‌କୁୁ ସବୁ ନେଇଯାଆନ୍ତି। ଦରବା ସେଇତ ସେମାନେ ପାଠ ପଢନ୍ତି ଆଉ।
ହୁଁ ହୁଁ।
ମାନେ କହିବାକୁ ଗଲେ ଗୋଟେ ବୁକ୍ ଲେଖିଲା ପରିକା ଲେଖୁ ବସିକି ଆଉ। ଏବେ ତ କିନ୍ତୁ ଗମେଣ୍ଟ ପୁରା ବି ମାନେ ଆମର ଶିକ୍ଷା ବ୍ୟବସ୍ଥା ବି ବହୁତ ଭଲ ହେଇଗଲାଣି।
ହଁ।
ଯାହା ହଉ ମାନେ ବହୁତ ଭଲ ଆକାରରେ ବି ମାନେ ପିଲାମାନେ ବି ତ ଏତେ ସ୍କୋପ ଦେଇକି ବି ଯାହାବି ହୋଉ ଭଲ ପଢୁଛନ୍ତି ବି ଭଲ ବି କିନ୍ତୁ ଏ ତ ଗ୍ରାଜୁଏସନ୍ ଆଉ ଭାଲ୍ୟୁ ବି ଆଉ କିଛି ନାହିଁ କହିବାକୁ ଗଲେ।
ହଁ।
ଯେତେବେଳେ ବି ଯୋଉ ଭାଲ୍ୟୁ ଥିଲା ଜଣେ ଗ୍ରାଜୁଏସନ୍ କମ୍ପଲିଟ୍ କଲା ମାନେ କେତେ ତାଙ୍କୁ ମାନେ କେତେ ହାଏରୀ ଆଙ୍କରେ ପୋଷ୍ଟ ମିଳୁଥିଲା ବହୁତ। ବେନିଫିଟ ଥିଲା ଏବେ ସେଟା ପୁରା କମିଗଲାଣି। ଏବେ ସବୁ ଟେକ୍ନିକାଲ ଲାଇନ୍ ଆଉ ତମେ କଣ ଭାବିଛ ତମେ କଣ କରିବ? ଟେକ୍ନିକାଲ ଲାଇନରେ ପାଠ ପଢିବ। ଆଛା ହୁ।
ପ୍ଲସ ଥ୍ରୀ ସେଇ ଷ୍ଟୁଆର୍ଟରେ କରିବି।
ଆଚ୍ଛା। ଆଉ ପ୍ଲସ ଥ୍ରୀ ପରେ କଣ କରିବାର ଇଚ୍ଛା ଅଛି?
ବସିଛି ପରେ ତ ଗୋଟେ ଯାହା ହବନେଇ। ଇଞ୍ଜିନିୟର୍।
ଆଚ୍ଛା।
ଆ
ଓ ହୋ। ତମେ କଣ ମ ତମ ନେଟୱାର୍କ ପ୍ରୋବ୍ଲେମ ଅଛି କି ଟିକେ ଟିକେ କଟି ଯାଉଛି କଥା ଟା
ହଁ ହଁ ଟିକେ ଟିକେ ଥବ।
ହଁ କାରଣ କଟି କଟିକେ ଆସିଥିଲେ ନା ତମେ ଯୋଉଟା କହିଲେ ବି ମାନେ ମତେ ବି ଭଲ କି ଶୁଭିଲାନି କି। ହ ପ୍ଲସ୍ ହ।
ଆପଣ ଆପଣ ଯୋଉ ନାଇନ୍ଥ କ୍ଲାସରେ ପୁଅ ପଢୁଛି ସେ ଓଡ଼ିଆ ମିଡିୟମ ନା ଇଂଲିଶ ମିଡିୟମ।
ନାଇଁ ନାଇଁ ସେ ଇଂଲିଶ ମିଡିୟମ ରେ ପଢୁଛି। କାରଣ ଆମେ ଏବେ ତ ଓଡ଼ିଆ ମିଡ଼ିୟମ ବି ଏବେ ବି କହିବାକୁ ଗଲେ ଶିଶୁ ମନ୍ଦିର ସବୁ ତାର ବେସିକ୍ସ। ସବୁ ଷ୍ଟ୍ରଙ୍ଗ ହେଇଗଲାଣି ଶିଶୁ ମନ୍ଦିର ବି ଆଗରୁ କଣ ଏ ଏତେ ମାନେ ଓଡିଆ ମିଡିୟମ ର ଏତେ ପଢୁଥିଲେ ପିଲା କିନ୍ତୁ ଆମେ ବି ତ ଓଡିଆ ମିଡିୟମ ରେ ପଢିଛୁ ନା ତ ଆମେ ବି ଜିନିଷ ସବୁ ଫେସ କରିଛୁ ଯେତେବେଳେ ଆମେ ପ୍ଲୁସ ଆସୁ ନା ସେତେବେଳେ ବହୁତ ଡିଫିକେଲତ ହୁଏ ତ ସବୁ କିଛି ଇଂଲିଶ ଥାଏ ତ ସେଇଟା ଆମକୁ କଷ୍ଟ ହୁଏ ତ ସେଇ ବେସିସ୍ ଦେଖିକି ହିଁ ମୁଁ କହିଲି ନାଇଁ ନାଇଁ ତୁ ମିଡିମ ରେ ହିଁ ପଢେ ସବୁ ନହେଲେ ପୁଣି ସେତେବେଳକୁ ନା ହଇରାଣ ହଉଥିବେ ସବୁ ଟିକେ ବୁଝିବାକୁ କଣ? ସେମାନେ ପୁଣି ଖାପ ଖୁଆଇକି ଚଳିବା ମୁସ୍କିଲ ହେଇଯିବ ଅନ୍ୟ ପିଲାଙ୍କ ସହିତ ତ ସେ ସେଥିପାଇଁ ଯ ଦୁଇ ଜଣ ଯାକ ହିଁ ପଢନ୍ତି ମାନେ ଇଂଲିଶ ମିଡିୟମ ରେ ହ ତ ତେପ ଏବେ ତ କହିବାକୁ ଗଲେ ସରସ୍ଵତୀ ଏତ ବି ଭଲ ହେଇଗଲାଣି ଅବଶ୍ୟ ଇଂଲିଶ ଉପରେ ବି ବହୁତ ଫୋକସ୍ କରୁଛନ୍ତି।
ନାଇଁ ନାଇଁ ମୁଁ ତ ସରସ୍ବତୀ ଶିଶୁମନ୍ଦିର ପିଲା।
ଆଛା ନାଇଁ ଆମେ ତ ପୁଣି ଇଂଲିଶ ଇ ମିୟମ ଏଇ ଓଡ଼ିଆ ମିଡିୟମ ରେ ପଢିକି ତ ପୁଣି ଏଇ ଓଡ଼ିଆ ଇଂଲିଶରେ ବି କଥା ତ ହେଇପାରୁ। ନା ଆମର କଣ ଫଣ୍ଡାମେଣ୍ଟାଲ ଟା ଷ୍ଟ୍ରଙ୍ଗ ହେଇଯାଇଛି।
ହୁଁ।
ସେ କଥା ସେଟା ନିଜ ଉପରେ ଡିପେଣ୍ଡ ଆମେ କେମିତି ଆମର ଶିକ୍ଷାଗତ ଯୋଗ୍ୟତାକୁ କେମିତି ବୃଦ୍ଧି କରିବା ହଁ ହଁ।
ଆମେ ଓଡିଆ ମିଡିୟମ ଯେତେବେଳେ ଆମେ କଲେଜ ଗଲୁ ଆମକୁ ଲାଗିଲା ଫା ଫ ତେ ଆମେ ଇଂଲିଶ ଏତେ କରି। କିନ୍ତୁ କିଛି ଦି ତିନି ମାସ ପରେ ଆମ ଇଂଲିଶ ଟା ଇଂଲିଶ। ମିଡିୟମ ପିଲାମାନେ ତ ପୁରା ମ୍ୟାଚ୍ ହେଇ
ହୁଁ ହୁଁ।
ଦି ତିନି ମାସେ ଇଂଲିଶ୍ ଶୁଣି ଶୁଣି ଦେଖିି ଦେଖି ଆମର ପୁରା ପ୍ରାକ୍ଟିସ୍ ହେଇ ଇଂଲିଶ୍
ହ
ଫାଷ୍ଟ ଯେ ଫାଷ୍ଟ୍ ତ ଆମେ ଯେବଳେ ମାସେ ମାନେ କଣ ପଢଉଚନ୍ତି ଆମେ ଫାଷ୍ଟ୍ ତ ଏତେ ଟିକେ ଟିକେ ବୁଝିଗଲୁ ଏତେ ବୁଝିପାରୁ ନା ତାପରଠୁ ପୁରା ବୁଝିଗଲୁ ଆଉ
ଆଚ୍ଛା।
ଫାଷ୍ଟ୍ ଫାଷ୍ଟ୍ ଆମୁକୁ ଟିକେ କଷ୍ଟ ହବ ତାପରେ ଆମେ ଠିକ୍ ଜାଣି ପାଇଲୁ।
ହଁ ହଁ।
କିନ୍ତୁ ଇଂଲିଶ୍ ମିଡିୟମ୍ ରେ ପଢିଥିଲେ ମୂଳଦୁଆ ମୁଳୁରୁ ପୁରା ଆମେ ଠିକ୍ ଯାଆନ୍ତି ଜାଣି ପାରୁଥାନ୍ତୁ।
ହଁ ହଁ।
ସେଇଟା ଇଂଲିଶ୍ ମିଡିୟମ୍ ର ବେନିଫିଟ୍ ହେଲା ସେଇଟା।
ହଁ।
ହୁଁ।
କଣ ନିଜେ ଟିକେ ବନେଇକି ଲେଖିବାକୁ ପଡେ ଆଉ କଣ ନାଇଁ କି ଓଡିଆ ମିଡିୟମ ପିଲାଙ୍କୁ ଟିକେ ଟାଇମ୍ ଲାଗେ ଆଉ ଯେ ଗୋଟେ ସେନ୍ଟେନ୍ସ୍ ପିଲାମାନେ ଟିକେ ପୁରା ଫାଷ୍ଟ୍ ରେ ସେ ଇଏ କରିଦେବେ ଆମର ଟିକେ ଲେଟ୍ ଆଉ।
ଆଜ୍ଞା ଆଜ୍ଞା।
ଅ ହଉ ଠିକ୍ ଅଛି ତ ସମୟ ହେଇ ଆସି ଲାଣି ଆଉ କାଲିକି ଯଦି ହବ କାଲିକି ଫୋନ୍ କରିବ ଆଉ ମତେ ଫୋନ୍ କରିବ ସେଇ ଚାରିଟା ବେଳୁକୁ ନହେଲେ ଖରା ବେଳେ ଯଦି ମୁଁ ଟିକେ ଫାଙ୍କା ଥିବି ତାହେଲେ କଥା ହେଇଯିବି ଆଉ। ହେଲା ହଉ ଠିକ୍ ଅଛି ହଉ।
ଦେଖ ଭଞ୍ଚ